ହୁଁ।
ହଁ ସାଙ୍ଗ କେମିତି ଅଛନ୍ତି ଆପଣ?
ହୁଁ ବହୁତ ଭଲ।
ବହୁତ ଭଲ ଅଛନ୍ତି ଆପଣ?
ହୁଁ।
ଆଉ କଣ କରୁଛନ୍ତି ଏବେ କଣ କରୁଚନ୍ତି?
ଏବେ?
ହୁଁ।
ଏବେ ଆଇସ୍କ୍ରିମ୍ ଖାଉଚି ଆଉ କଣ କରିବି।
ଆଇସ୍କ୍ରିମ ଖାଉଚନ୍ତି ଏକା ଏକା। ଆମକୁ କାହିଁ ଯାଚୁ ନାହାନ୍ତି ତ କି ଟିକେ ଖାଇବ ନିଅ।
ଜାଚିଥାନ୍ତି ଶଇଲାଣି ତ ସେଥିପାଇଁ।
ଓହ ଆଉ ପାଖରେ ନାଇଁ। ତାମାନେେ ଖାଲି ଖାଲି ଆମେ କାଠି ଟାକୁ ଦେଖିବୁ ଆଉ।
ହୁଁ।
ହଉ ତାହେଲେ ଆପଣ ଏତେ କନଜୁସ୍?
ନାଇ ନା କଞ୍ଜୁସ ନୁହଁ। ମୁ ହୃଦୟ ଖୋଲା।
କିନ୍ତୁ ଦବାକୁ କାହାକୁ ମନ ନୁହଁ। କିନ୍ତୁ ଆଇସ୍କ୍ରିମ ହଉ କିମ୍ବା ଖାଇବା ଜିନିଷ ହଉ କାହାକୁ ଦବାକୁ ମନ ନୁହଁ।
ନାଇଁ ନା ଦବାକୁ ବି ମନା ମାନେ ମନ। କିନ୍ତୁ ମୋ ପାଖରେ ଏବେ ନାହିଁ। ଯେହେତୁ ମୁଁ ଆଣିଥିଲି ଦିଟା ତ ଗୋଟେ ଖାଇଦେଇକି ଆଉ ଗୋଟେ ଖାଉଚି। ଆଉ ଗୋଟେ ବି ସଇଲାଣି। ସୁ ସେଥିପାଇଁ ମୁଁ କହିଲି।
ଓହୋ ତାହେଲେ ଏମିତି କଥା।
ହଁ ଆଉ ତମେ ତ ପାଖରେ ନାହ। ସେଥିଲାଗି ମୁଁ ଯାହା ହେଲେ ବି ତମକୁ ଆଉଗୋଟା ଆଣିକି ଦେଇଥାନ୍ତି।
ଓହୋ ହଉ।
ମତେ ଏମିତି କହିବନି। ମୁ କଞ୍ଚୁସ ଫଞ୍ଚୁସ ନୁହଁ। ନାହ ମାନେ ତମେ ନାହ ନା ଥିଲେ ଆଣିକି ଦେଇଥାନ୍ତି।
ହଉ ହଉ ଆଜ୍ଞା ଆପଣ ଆମକୁ କ୍ଷମା କରିଦିଅନ୍ତୁ। ଆମର ଭୁଲ ହେଇ ଯାଇଚି।
ନାଇଁ ତମେ ଏମିତି ଭୁଲ କଥା କାହିକି କହିଲ, ଯାଅ ମୁଁ ପୁରା ରାଗିଗଲି ତମ ଉପରେ।
ହଉ ରାଗ ଶାନ୍ତ କର। ସାଙ୍ଗ ରାଗ ଶାନ୍ତ କର ଆଉ ମୋ କଥା ଶୁଣ ମୁଁ କଣ କହୁଚି।
ହଉ କୁହ ଆଉ ଶୁଣିବା ଆଉ।
ତମକୁ ସବୁ କଣ କଣ ସବୁ ଖାଇବାକୁ ଭଲ ଲାଗେ? ଯେମିତିକି ହେଲା ଅ ଭେଜ ଉପରେ କହିବ ଆଉ ଆମିଷ ବିଷୟରେ କହିବ ଆଉ ନିରାମିଷ ଉପରେ କହିବ କଣ ମ ସବୁ ଖାଇବାକୁ ଭଲ ଲାଗେ?
ମତେ ତ ଆମିସ ଉପରେ ଏବେ ଯୋଉ ଖାଉଚନ୍ତି ଆଜ କାଲିକା ଲୋକ କ ଯଉ ଖାଉଚନ୍ତି ମାର୍କେଟୁ ଆଣିକି ମୋମୋ ଆଉ ଆମର ଆ ରହିଲା ଚାଉମିିନ। ଆଉ ଆମର ରହିଲା ଚିକେନ ପକୋଡା ଏଇ ସବୁ ଯୋଉ ଆମିଷ ଖାଦ୍ ଦ୍ୟ ରହିଲା ତ ମତେ ଏଇ ଆମିଷ ଖାଦ୍ୟ ଗୁଡାକ ଖାଇବା ପାଇଁ ବହୁତ ଭଲ ଲାଗେ। କିନ୍ତୁ ଆମ ଶରୀର ପାଇଁ ବହୁତ କ୍ଷତିକାରକ। କିନ୍ତୁ ଆମେ କଣ କରିବା ଯେହେତୁ ଆମେ ଉଁ ଆମିଷ ଖାଉଛନ୍ତି। ତଆମେ ଆଉ ରୋକି ପାରିବାନିନା ତଆମେ ସେଥିପାଇଁ ଖାଇବା। ତସେଥିପାଇଁ ମୁଁ ସେଖାଦ୍ୟ ଗୁଡ଼ାକ ଦେଖିଲେ ମତେ ବହୁତ୍ ଲୋଭ ହୁଏ ଯୋଉଥିପାଇଁ ସେଖାଦ୍ୟ ଗୁଡ଼ା ଖାଇବା ପାଇଁ ବହୁତ୍ ଭଲ ଲାଗେ ମୁଁ ଜାଣିଚି ମୋଦେହ ପାଇଁ ଖରାପ୍ ହେଲେ କଣ କରିବି ମତେ ବହୁତ୍ ଇଚ୍ଛା ହୁଏ ମତେ ବହୁତ୍ ପସନ୍ଦ।
ଆଉ ନିରାମିଷ ଭିତରେ କଣ ଖାଇବାକୁ ଭଲ ଲାଗେ?
ମତେ ନିରାମିଷ ଭିତରେ ଖାଇବା ପାଇଁ ଛତୁ ଭଲ ଲାଗେ। ଆଉ ଭଲ ଲାଗେ ମାନେ କିଛି ମାନେ କିଛି ତ ପନିପରିବା ମତେ ଭଲ ଲାଗେନି ଏତେ ଖାଇବା ପାଇଁ।
ଯୋଉଟାକି ଆପଣଙ୍କ ଦେହ ପାଇଁ ବହୁତ୍ ଭଲ ସେଇଟାକୁହିଁ ଆପଣ ଖାଉନାହାନ୍ତି।
ଖାଉ ନାହିଁ ମୁଁ ମତେ ଭଲହିଁ ଲାଗେନି ତ ଉ କିନ୍ତୁ ଡ଼ାଲମା ହେଲେ ମୁଖାଏ ଡ଼ାଲମା ସହ ଆଳୁ ଯଉ ଛୁ ଛୁଙ୍କ ଦିଆ ହେଇକି ହୁଏ ମତେ ଭଲ ଲାଗେ ସେଟା ଖାଇବା ପାଇଁ।
ଆଚ୍ଛା ଯଉଟାକି ଆମର ଆଳୁ ବଘରା କୁହନ୍ତି ସେଇଟା କଥା କହୁଛନ୍ତି ଆପଣ।
ହଁ ମତେ ପନିପରିବା ଉପରେ କେବଳ ଆଳୁହିଁ ଭଲ ଲାଗେ। ଆଉ ଆମର ବାଇଗଣ ଯୋଉ ରହିଲା କିବୋଇତ୍ କଖାରୁ ରହିଲା କିଆମର ଯୋଉବି ସବୁ ପନିପରିବାର ଅଛି ଟମାଟୋ ଅଛି ଝୁଡ଼ଙ୍ଗ ଅଛି ଗାଜର ବିଟ୍ ଏଗୁଡ଼ା ସବୁ ଏସବୁ ମୋତେ ଭଲ ଲାଗେନି ହେଲେ ମୁଁ ଡ଼ାଲମାରେ ପଡ଼ିଲେ ମୁଁ ଜାଣିପାରେନି ମୁତାକୁ ଖାଇଦିଏ।
ଆଚ୍ଛା। ଆଉ ସବୁ କଣ କଣ ଭଲ ଲାଗେ ଫଳ ଫଳ ଉପରେ ସବୁ କଣ ଭଲ ଲାଗେ?
ଫଳ ଭିତରେ ମତେ କଦଳୀ ଅଙ୍ଗୁର ଆଉ ଆମର ଲିଚୁ ପଣସ ଉଁ ଏଇସବୁ ମତେ ଭଲ ଲାଗେ ପଣସ ପଣସଟା ଟିକେ ଅଧିକ ଭଲ ଲାଗେ ମ ଯୋଉ ପାଚିଲା ପଣସ ଯୋଉ ଦେଶୀ ପଣସଟା ଯୋଉ ଉ ହଉ
ହୁଁ ତାବାସ୍ନାଟାବି ବହୁତ୍ ଭଲ ହୁଏନାକି।
ହୁଁ ବାସ୍ନା ବାସ୍ନା ସେମିତି ମୁକିଛି ମାନେ ଜାଣିପାରେନାଯେ ଅଧିକ ଇଏ ସେଟା କଥା ନୁହ ମତେ କିନ୍ତୁ ଆ ଆକ୍ଚୁଆଲି ପଣସଟା ବହୁତ୍ ଭଲ ଲାଗେ ଖାଇବା ପାଇଁ।
ଆଚ୍ଛା। ଆଉ ପିଇବା ପାଇଁ ସବୁ କଣ ଭଲ ଲାଗେ?
ପିଇବା ପାଇଁ ମତେ ଲସି ଆଉ ଅଁ ମତେ ଟିକେ ଲଶୀ ଅଧିକ। ମତ ଟିକେ ଲସି ଆଖୁ ଆଖୁ ରସ। ହୁଁ ମତେ ଏଇ ଦିଟା ଜିନିଷ ଭଲ ଲାଗେ ଅଧିକ ମତେ ଲସି ପସନ୍ଦ ପିଇବା ପାଇଁ।
ଓ ଆଚ୍ଛା ଘର ଲସିନା ବାହାର ଲସି?
ଯୋଉ ଲସି ହଉ ଘରେ ବନେଇଥାନ୍ତୁକି ବାହାରେ ବନେଇଥାଉତ ଏମିତି ଦେଖିବାକୁ ଲେ ମତେ ବାହାରର ବେଶୀ ଭଲ ଲାଗେ ଆଉ।
ଆଚ୍ଛା ଆପଣଙ୍କ ଲସି ବନେଇ ଶିଖିଛନ୍ତି ଆପଣ ଘରେ ବନେଇ ପାରିବେ?
ହଁ ବନେଇ ପାରିବି। କିନ୍ତୁ ମତେ ଲା ମାନେ ଘରେ ଯେମିତି ବନାନ୍ତି ଆଉ ଆମର ଯୋଉ କିଣିକି ଯାଉ ଆମେ ଖାଉଚନ୍ତି। ତ ସେଇଟା ଠାରୁ ଟିକେ ଅଲଗା ଲାଗେ କିନ୍ତୁ ପାଖାପାଖି ସେମ ଥାଏ। ବନେଇବା।
ଆଚ୍ଛା। ଆଛା ଆଉ ସବୁ କଣ କରିବାକୁ ତୁମକୁ ଭଲ ଲାଗେ?
ମତେ ବେଶୀ ଗୀତ ବଜେଇକି ନାଚିବା ପାଇଁ ଭଲ ଲାଗେ କବାଡ ବନ୍ଦ କରିକି କେହିନ ଦେଖିବା ଦରକାର୍ ମତେ ବହୁତ୍ ଭଲ ଲାଗେ ନାଚିବା ପାଇଁ।
ଏକା ଏକା ସବୁ କରିବାକୁ ଭଲ ଲାଗେନାକି ନାଚିବା ପାଇଁ ଖାସ୍ କରିକି। ଆଉ ସବୁ କମ ଭଲ ଲାଗେ ଆପଣଙ୍କୁ? ଖାଲି ନାଚିବାନା ଆଉ ସବୁ ଆଉ କିଛି ଅଛି ତମକୁ ଯୋଉଟା ଭଲ ଲାଗେ?
ଆଉ ମତେ କଣ କଣ କରିବା ପାଇଁ ଭଲ ଲାଗେ ଆଉ ମୁଁ କହିଲି ମତେ ନାଚିବା ପାଇଁ ଭଲ ଲାଗେ। କି ଆଉ ମନେ ମନେ ମାନେ। ହୁଁ ବକର ବକର ହବା ପାଇଁ ଭଲ ଲାଗେ ଇଆଡ଼େ ସିଆଡକୁ ଅନେଇକିନା ବକର ବକର ହବା ପାଇଁ ଭଲ ଲାଗେ।
ହଁ ଯୋଉଟା କି ଏକା ଏକା ସବୁ କାମ ଯୋଉଟା ଆପଣ କରିପାରିବେ ନିଜେ ନିଜେ ସେଇଟା ହିଁ ଆପଣଙ୍କୁ ଭଲ ଲାଗେ ଯେମିତି। କି ଏକା ଏକା ନାଚିବା ଏକା ଏକା। ମନେ ମନେ ଗପର ଗପର ହବା ଏକା ଏକା ବୁଲିବା। ଏକା ଏକା ସବୁ ମଜାମସ୍ତି କରିବା ହୁଁ।
ମୁଁ ସ ସାଙ୍ଗ ସାଥିଙ୍କ ସହିତ ବି ବୁଲିବା ପାଇଁ ଭଲ ପାଏ କିନ୍ତୁ ମାନେ। ଘରେ ଯେହେତୁ ମୁଁ ଏକୁଟିଆ କେହି ବି ନାହାନ୍ତି ମୋ ସହିତ ସାଙ୍ଗ ସାଥି କେହି ବି ନାହାନ୍ତି ଏତେ। ତ ମୋ ପାଖରେ ବି କେହି ରହିବା ପାଇଁ ନାହାନ୍ତି ମୁଁ ଯେହେତୁ ଘରେ। ଏକା ତ ମୋତେ ଏଇ ସବୁ କରିବା ପାଇଁ ଘରେ ବେଶୀ ଭଲ ଲାଗେ।
ଆଚ୍ଛା। ତାହେଲେ ଭଲ କଥା ଆପଣ ଆପଣଙ୍କ ମନଟାକୁ ସ୍ଥିର ରଖୁଛନ୍ତି ଆଉ ମନଟାକୁ ଭଲ ରଖ ରଖୁଛନ୍ତି ଯେମିତି କିି ନାଚିକି। ଆ ଗୀତ ଗାଇକି ଟିକେ ଆପଣ ମନଟାକୁ ଆପଣ ଭଲ କରୁଛନ୍ତି ଆଉ ନା କି। ଯେମିତି କିି ଆପଣଙ୍କୁ କିଛି ବିରକ୍ତି ନ ଲାଗେ କୋଉଣି କାମ।
ହଁ ତ ମୁଁ ମୋ କଥା କହିବି ମୋ ଦୈନନ୍ଦିନ ଜୀବନରେ ମୁଁ ସବୁ ଏଇ ସବୁ ହିଁ କାର୍ଯ୍ୟ କରେ। ତ ଯେମିତି କି ନାଚିବା ହେଲା କି ମନେ ମନେ ଗୀତ ଗାଇବା ହଉ କି ମନେ ମନେ କଥ୍। କଥା ହବା ହଉ ତ ମୁଁ ମୋ ଦୈନନ୍ଦିନ ଜୀବନରେ ଏଇ ସବୁ କାର୍ଯ୍ୟ କରେ।
ଆଛା ଆପଣ ରୋଷେଇ ଆସେ।
ହଁ ହଁ ମତେ ଆସେ।
ଆଚ୍ଛା କଣ କଣ ସବୁ ରୋଷେଇ ଆପଣ କରିପାରିବେ, ମାନେ କଣ କଣ ସବୁ ଆପଣ ତିଆରି ଖାଇବା ବନେଇ ପାରିବେ? ଯୋଉଟା କି ବହୁତ ଭଲ ଲାଗିବ ଖାଇବା ପାଇଁ ପାଟି ସୁଆଦ।
ଉଁ। ମୁଁ ତିଆରି ଖାଦ୍ୟ ବନେଇ ଦେବି ମତେ ଯାହାବି କହିବ ମୁଁ ସବୁ ସବୁ ମାନେ ବନେଇ ଦେବି। ବି ଆମିଷ ହଉ।
କଣ ଆଧୁନିକ ହଉ କିମ୍ବା ପୁରାତନ ଖାଦ୍ୟ ହଉ। ପୁରାତନ ଖାଦ୍ୟ ହଉ କିମ୍ବା ଆଧୁନିକ ଖାଦ୍ୟ ହଉ ଆପଣଙ୍କୁ ଉଭୟଟା ବନେଇବା ଆସେ।
ମୋତେ ଉଭୟ ଆସେ।
ପୁରାତନ ଖାଦ୍ୟ ଯେମିତି କି ମୁଁ କହୁଛି ପିଠା, ପଣା, ସୋରିଷ। ଷ ମସଲାର ସବୁ ଦିନିଷ ଶାଗ ମୁଗ।
ସବୁ ମତେ କୋଉ କୌଣସି।
ବିରିୟାନୀ ଆଁ ମଂଚୁରିଆନ ମୋମୋଜ ଏଇ ଭଳିଆ।
ହଁ ସେଇ ଯୋଉ ମଞ୍ଚୁରିଆନ ହେଲା କି ଆମର ବିରିୟାନୀ। ଏସବୁ ଯାହା ସବୁ ତ ଉଁ। ଟ୍ରାଏ କେବେ କରିନି ମାନେ ଘରେ ତ ମୁଁ। ଉଁ ଜାଣିଗଲେ ଆରାମ ସେ ବନେଇ ଦେବି ଥରେ ଦିଥର ଦେଖି ଦେବି ଯଦି ମୋ ମାଙ୍କ ପାଖ ଖରୁ ସେ କେମିତି ବନଉଛନ୍ତି ତାହେଲେ ମୁଁ ଆରାମ ସେ କରିଦେବି ମାନେ। କୋଉ ଜିନିଷ ଏମିତି ନାହିଁ ଯେ ମୁଁ ବନେଇ ପାରିବିନି ସବୁ ସାମଗ୍ରୀ ଯଦି ଥିବ। ମତେ କହିଦେଲେ ମୁଁ ଏଇ ସବୁ ଜିନିଷ ବନେଇବି। ମାନେ ବହୁତ ଜଲ୍ଦି ବହୁତ ଶୀଘ୍ର ବନେଇବି ଆଉ ବନେଇବା ବି ଶିଖିଯିବି ଯଦି ନ ଜାଣିଥିବି।
ଆଚ୍ଛା ତାହେଲେ ଏମିତି କଥା ତାହେଲେ ଆପଣଙ୍କୁ ମୋ ମତରେ ଜାଣିବା ମତରେ ପ୍ରାୟତଃ ଆପଣଙ୍କୁ ସବୁ କାମ ଆସେ।
ମୁଁ ବହୁତ ଖାଣ୍ଟି ଓଡ଼ିଆ ଝିଅ, ମୁଁ ସବୁ ରୋଷେଇ ଜାଣିଛି ସବୁ ବି ମୁଁ ବନେଇ ଦେବି ମୁଁ। ମାନେ ଏମିତି ବି ମାନେ ବାହାର କାର୍ଯ୍ୟ ବି ମତେ ସବୁ ମାନେ ଜଣା ମତେ କୋଉଟା ଅଜଣା ନାହିଁ ମୁଁ ସବୁ। ସବୁ ଜାଣିଛି ବାହାର କାର୍ଯ୍ୟ ଯେତିକି ମୁଁ ସବୁ କରିଦେବି ନେଇ ଆଣିକି ତୁଲେଇଦେବି ମୁଁ।
ଆଚ୍ଛା ତ ଆପଣ ଘର ଲୋକଙ୍କୁ ସାହାଯ୍ୟ କରନ୍ତି ନା କାମରେ।
ହଁ ସାହାଯ୍ୟ କରେ କେତେବେଳେ କେମିତି ସାହାଯ୍ୟ କରେ ଆଉ କେତେବେଳେ କେମତି ଇ ଇଛା ହୁଏନି କରିବା ପାଇଁ ଆଉ।
ଆଚ୍ଛା ଆପଣଙ୍କ ଇଚ୍ଛା ଯେତେ ବେଳେ ହୁଏ ଆପଣ ସାହାଯ୍ୟ କରନ୍ତି ଯେତେ ବେଳେ ଆପଣଙ୍କ ଇଛା ନ ହେଇ ଥାଏ ତ ତାହେଲେ ଆପଣ ସାହାଯ୍ୟ କରନ୍ତି ନାହିଁ।
ସାହାଯ୍ୟ କରେ ନାହିଁ କାହିଁକି ନା ମୋ ମା ସଦାବେଲେ ମୋ ଉପରେ ପାଟି କରି ଗେରେ ଗେରେ ହୁଏ ସେ। ଥି ପାଇଁ ମୋତେ ଟିକେ ଭଲ ଲାଗନି ମୋର କଣ କିଛି ମାନେ ଇଚ୍ଛା ନାହିଁ ମୁଁ କହିବା କାରଣ ଏହିକି ଯେ। ମୁଁ କଣ ଆ, ଟିକେ ବସି ପାରିବିନି, ନା ମୁଁ କଣ ଟିକେ ମୋ ମୋବାଇଲ୍ ଟିପି ପାରିବିନି, ନା ମୁଁ କଣ ଟିକେ କାହା ସହିତ କ କଥାବାର୍ତ୍ତା କହିପାରିବିନି, ନା ମୁଁ ମୋର କଣ କିଛି ଇଚ୍ଛା ନାହିଁ ତ ମୁଁ ସେଇଟାକୁ ସଦାବେେଳେ ମୋ ମା କୁ ବୁଝାଏ କି ଦେଖେ ଆଜିକା ଜୀବନ କାଲିକି ନାହିଁ। ତ ମୁଁ କଣ ମୋ ଲାଇଫ୍ ରେ ଟିକେ ଖୁସି ହେବିନି, ମୁଁ ବସିବିନି, ନା କା ସହିତ କଥା ହେବିନି ନା କିଛି ଦେ ଖିବିନି ନା, କିଛି କରିବିନି ମୁଁ ଏଇଟା ସଦାବେଳେ ବୁଝେ। କିନ୍ତୁ ସିଏ ମୋତେ ବୁଝାଏ କି ତୁ ସବୁ କାମ ଆଜି ଶିକି। କେମିତି ଆଗକୁ ମାନେ ଏଇ ଦିନିଷ ଟା ଦରକାର ଆସିବ ତତେ ଆସୁଥୁବା ଦରକାର ଏଇ ସବୁ ଜିନିଷ ଶି କିଲେ ଧୀରେ ଧୀରେ ଧୀରେ ଧୀରେ ଶିଖିବୁ, କାରଣ ଆମ ବୟସ ଦିନକୁ ଦିନ ବଢୁଛି, ବୟସ ଦିନକୁ ଦିନ କମୁନି ଏଇଟା ହିଁ ମୋତେ ସେ ସଦାବେଳେ ଶିକାଏ, ଭଲ ଗୁଣ, ଭଲ ଶିକ୍ଷା ସଦାବେଳେ ମୋ ମୋତେ ଦିଏ। ମୁଁ ବି ମୁଁ ଜାଣିଛି ଏଇଟା ମୋ ପାଇଁ ବହୁତ ମାନେ ଭଲ କଥା, ମୁଁ ଏମିତି ସବୁ ମୋତେ କୁହେ ଆଉ।
ଆଚ୍ଛା ଆପଣ ଆପଣଙ୍କ ମାଆଙ୍କ କଥା କୁ ବି ମାନି ଚଳନ୍ତୁ ଯେମିତି ଆପଣ କହିଲେ ଭଲ ତାଙ୍କ କାମ କରନ୍ତୁ, ତାଙ୍କୁ କାମରେ ସାହାଯ୍ୟ କରନ୍ତୁ। ସବୁ କାମ ଟିକେ ଜାଣି ରଖିଥା କରନ୍ତୁ ଯେମିତି କିି ଭବିଷ୍ୟତରେ ଆପଣଙ୍କୁ କୋଉ ଥିରେ ହଇରାଣ ହବାକୁ ନ ପଡେ। ସେଇ କଥା ନେଇକି ଆପଣଙ୍କ ମା କଥାଟିକୁ ଟିକେ ମନେ ରଖିବେ, ଧ୍ୟାନ ଦିଅ ଆଉ ଯୋ ଟିକେ ଆପଣ ଭବିଷତରେ ଯେ ମା ଆ ସେ କାର୍ଯ୍ୟ ଆସିଲେ ଆପ ଣ ହଇରାଣ ନ ହୁଅନ୍ତୁ ଏଇ ହିସାବରେ ଆପଣଙ୍କ ମା ଜଣେଇ କହିଛନ୍ତି ଆଉ। ସେଇ ହିସାବରେ ସବୁ କାମ ଜାଣି ରଖିଥାଆନ୍ତୁ, ନପଡୁ କିମ୍ବା ମାର ସାହାଯ୍ୟ ନବାକୁ ବି ନ ପଡେ।
ହଁ ତୋମେ ବି ଯୋଉଟା କହୁଛ ଠିକ କଥା କହୁଛ, ମୁଁ ଚେଷ୍ଟା କରିବି ମୋ ମା ର କାମକୁ ସବୁ ବୁଝିବା ପାଇଁ ଶିଖିବା ପାଇଁ, ଜାଣିବା ପାଇଁ ମୁଁ ଏବେଠୁ ଆଜିଠୁ ଏବେଠୁ ଅ, ସେହା କରିବା ପାଇଁ ମୁଁ ବହୁତ ଚେଷ୍ଟା କରିବି, ଅନେକ ଚେଷ୍ ଟା ମୁଁ କରିବି।
ଆଚ୍, ଛା ତାହଲେ ତ ବହୁତ ଭଲ କଥା। ଆଉ ଆପଣଙ୍କ ଅ, ମା ମା ସବୁ କଣ କଣ ଖାଇବା ବନ୍ତି ଭଲ ଭଲ ଟେଷ୍ଟି ଟେଷ୍ଟି ଖାଇବା?
ହଁ ମା ବନାନ୍ତି ମାନେ ପନିପରିବା ଉପରେ ମା ସବୁ ଖାଦ୍ୟ ବନାନ୍ତି ମା କୁହେ କି ମୁଁ ଯାହାବି ବନେଇବି ସବୁ ପନିପରିବା, ଏମିତି କି ଯଦି ଗୋଟେ ମ୍ୟାଗି ବି ସେ ବନେଇବ ସେଇଥିରେ ମଧ୍ୟ ପନିପରିବା କିଛି ମିଶେଇ କିନା ବନେଇଥାଏ। ଯୋଉଟା ଯୋଉଥିରେ ଆମେ ଖାଇଲେ ଆମ ଦେହ ପାଇଁ ଭଲ। ତ ସି ସେତାବେଳେ ପନିପରିବା କିଛି ମିଶେଇକିରି ରୋଷେଇ କରିଥାଏ। ଉପମା ହେଲା ଯେମିତି ଆମର ମ୍ୟାଗି ହେଲା ତ ଅଣ୍ଡାର ଗୋଟେ ଆମଲେଟ୍ ହେଲା ତ ତା ଦେହରେ ମଧ୍ୟ ସେ ଟମାଟୋ ମାନେ ଯାହା ବିି ଦର କାର ସ କିଛି କିଛିଟା ମିଶେଇକିନା ସେ ବନେଇ ଦେଇଥାଏ। ସେଇଟା ଖାଇବା ପାଇଁ ବହୁତ ସୁନ୍ଦର ଲାଗେ।
ଆଚ୍ଛା, ଆପଣଙ୍କ ମାଆଙ୍କ ମତରେ ପନିପରିବାଟା ହେଉଛି ଦେହ ପାଇଁ ବହୁତ ପୃଷ୍ଟିକର ଖାଦ୍ୟ। ତେଣୁ ଆ ଆପଣଙ୍କ ମା ଯାହା କେବେ ବନାନ୍ତି ସବୁଥିରେ ପନିପରିବା ମିଶେଇକି ବନାନ୍ତି ଯେମିତି କିି ଆପଣ ମାନେ ସେ ସେ ଖାଦ୍ୟ ଖାଇବା ସହିତ ଆପଣ ସୁସ୍ ତ ରହିବେ।
ହଁ ସୁସ୍ଥ ରହିବା ବି ଆଜିକା ଦୁନିଆରେ ବହୁତ ଭଲ। ତ ଆମେ ଚାହିଁବାନି କେବେ ଆମ ଦେହ ଖରାପ କରିବା ପାଇଁ। ଆମେ ସବୁ ପନିପରିବା ଖାଇବା। ଯୋଉଟା ଆମ ଦେହ ପାଇଁ ବହୁତ ଭଲ। ଏଇଟା କେବଳ ମୁଁ ନୁହଁ ପ୍ରତ୍ୟେକ ମା ଆଉ ପ୍ରତ୍ୟେକ ଛୁଆ ମାନଙ୍କୁ ଏଇ ଶିକ୍ଷା ଟା ଦବା ଉଚିତ୍। ଲ
ହଁ ସେଇଟା ତ ଆପଣ ଠିକ କଥା କହିଛନ୍ତି, ଅ, ଯାହା ଏ ଯାକି ଏବେକା ଯୁଗରେ ଯାହା ସବୁ ହେଲେଣି ଏବେ ସମସ୍ତଙ୍କର ଦେହ ଟା ବହୁତ ଖରାପ ରଉଛି। କେବଳ ବାହାର ଖାଦ୍ୟ ଖାଇକି ଯଦି ଆମେ ପନିପରିବାକୁ ସଠିକ୍ ପରିମାଣରେ ଆଉ ସଠିକ୍ ମାତ୍ରାରେ ଆମେ ଖାଉଛନ୍ତି। ତେବେ ଆମକୁ ଅ ରୋଗ ପ୍ରତିନୋଧକ ର ଶକ୍ତି କିଛି ମିଳିବ। ଆମକୁ କୌଣସି ରୋଗ ମଧ୍ୟ ବହୁତ କମ୍ ପରିମାଣରେ ହବ କିମ୍ବା ରୋଗ ମଧ୍ୟ ନ ହେଇ ବିି ପାରେ।
ହଁ, ଆପଣ ଯୋଉଟା କହୁଛନ୍ତି ବି ଠିକ୍ କଥା କହୁଛନ୍ତି। ହଁ, ମୁଁ ଆପଣଙ୍କ କଥାରେ ଏକମତ। ତ ମୁଁ, ଏଇଟା ହିଁ ଶେଷରେ କହିବା ପାଇଁ ଚାହିଁବି କି ପ୍ରତ୍ୟେକ ମାଆ ମାନଙ୍କୁ ମୁଁ ଗୋଟେ କଥା କହିବି କି, ଠିକ୍ ଏମିତି ପନିପରିବା ଖାଦ୍ୟ ଖାଆନ୍ତୁ। ଆପଣଙ୍କ ନିଜ ଦେହ, ଆପଣଙ୍କ ଛୁଆ ପିଲା ହୁଅନ୍ତୁ, ଆପଣଙ୍କ ସ୍ଵାମୀ ହଉ, ଆପଣଙ୍କ ଦେହ ନିଜେ ଭଲ ରଖନ୍ତୁ, ନିଜେ ରହିଲେ, ନିଜେ ଭଲରେ ରହିଲେ, ଆମ ଦେଶ ଭଲରେ ରହିବ। ଆମେ ମଧ୍ୟ ଭଲରେ ରହିବା। ତ ଆପ୍